ହାଲୋ।
ହଁ ନାଟୱାର୍କ ବି ବଧେ ପାଇଲାନି ସେଥିପାଇଁ।
ଓହୋ ହଉ ଚଳିବ।
ଆଉ ଆଉ କଣ କୁହ?
ଆଉ ଏବେ କଣ କଲେଜ ଯାଉଚ ନା ଛୁଟି ଅଛି ନା କଣ?
ହୁଁ ଏବେ ଯାଇକିନି ଆସିଥିଲି। ଆଜି କିନ୍ତୁ ଯାଇନି ଆଜି ଗୋଟେ ନିଉ ଫୋନ ଆଣିଲିତ ସେଇଥିପାଇଁ ହୁଁ ହୁଁ।
ଓହୋ କଣ ପୁରୁଣା ଫୋନ କଣ ଖରାପ ହେଇଯାଇଥିଲା ନା କଣ?
ସେଟା ବି ଅଛି। ସେଟା ବି ଅଛି ପ୍ଲସ୍ ଏଇଟା ବି ଆଉ ଦିଆଡ଼େ କାମରେ ଲାଗିଚି ଆଉ।
ଓହୋ।
ଏଇଟା ଆଣିଲି ଭିଭୋ ୱାଇ ଇଲେଭେନ।
ଓଃ ହୋ।
ଏତେ ମାନେ ଦାମିକିଆ ନୁହେଁ କୋଡିଏ ହଜାରିଆ
ହଁ ହୋଉ। କୋଡିଏ ହଜାର ଯଦି କାମ ଚଳି ଯାଉଚି କଣ ଦାମିକିଆରୁ କଣ ମିଳିବ।
ନାଇଁ ମାନେ ମୁଁ ଆଣିଲି ହାରି କଉଥି ପାଇଁ କହିଲେ। ଏ ଏଇଟା ମୁଁ ଅବିକା ୟୁଜ୍ କରି ଦଉଜି ଆମ ପୁଅ କହୁଚି ନାନୀ ଗୋଟେ ଫୋନ୍ କିଣିବା ପାଇଁ ତ ମୁଁ ସେଟିଙ୍ଗ ହେରା ସବୁ ଇଏ କରିଦଉ ତ କଲେଜ ମାଗିବ ଦେଇଦେବି ତାକୁ ଆଉ କଣ କରିବି।
ହଁ ହଁ। ହଁ ସେଇଆ ଆଉ।
ଆଉ ଘରେ ସମସ୍ତେ କଣ
ଆମ ଘରେ ଭଲ ଅଛନ୍ତି ସମସ୍ତେ ଏନ୍ ଦ ବା ବାପା ବୋଉ ମୁଁ ରହୁଚୁ ତିନି ଜଣ ଘରେ। ଆଉ ଭାଇ ଗୋଟେ ମୋ ମୋ ତଳେ ଯୋଉ ଭାଇ ଟା ସେ ଦିଲ୍ଲୀରେ ରହୁଚି ମାଉସୀଙ୍କ ପାଖେରେ ଆଉ ଆଉ ଆଉ ଗୋଟେ ସାନ ଭାଇ ସେ ପ୍ଲସ ଟୁ ପଢୁଛି ସେ ହଷ୍ଟଲେରେ ରହୁଛି ଆଉ। ସେ ତାର ଛୋଟବେଳୁ ହଷ୍ଟେଲେ ହଁ ହଁ ହଁ।
ହୁଁ।
ସେ ପୁରା ତାର ପଞ୍ଚମ ଶ୍ରେଣୀରୁୁ ହଷ୍ଟ୍ରେଲ୍ ରେ ରହିଲାଣି।
ଆରେ ବାପରେ ହେ ହେ
ମୁଁ ସିନା ଗଲି ପ୍ଲସ ଟୁରେ ସିଏ ତାର ସେବେଠୁ ରହୁଚି ହଷ୍ଟେଲ୍ ରେ ଆଉ।
ସେ ଗୋଟେ ପୁଅ ହେଇକି ଜଦି ରହି ପାଇଲେ
ଏ ହେ ହେ ହଁ ହଁ ନାଇଁ ତାକୁ ଛ ଛାଡା ଗଲା ଛୋ ତଳ ର ଏଟି ମାନେ ଆଁ ଗାଁରେ ଏତେ ସ୍କୁଲ ମାନେ ଭଲ ନଥିଲା ନା ଏତେ ମାନେ ଭଲ ସେ ପାଠ ପଢା ଯେମିତି ସେଇ ଟାଇପ ର ଏତେ ନଥିଲା ତ ସେ ଭଲ ଭଲସେ ଗଲେ ନାଇଁ ଛୁ ଛୋଟବେଳଠୁ ଯଦି ପୁରା ଖରାପ ହେଇଯିବ ଖରାପ ହେଇଯିବ ପାଠ ପଢା। ପୁରା ଛାଡି ଦେଲେ ଏଇଠୁ ଆଉ।
ହୁଁ ଗାଁରେ ରହିଲେ ବି ପିଲାମାନେ ଦୁଷ୍ଟ ହୁଅନ୍ତି ନା।
ସେଇଥିପାଇଁ ବା ଛାଡିଦେଲେ। ଆଟଲିଷ୍ଟ ହଷ୍ଟେଲରେ ରହିଲେ ଟିକେ ମାନେ ନୀତି ନିୟମରେ ରହିକି ଭଲସେ ରହିବ।
ହେଇଥିପାଇଁ ଆମ ପୁଅକୁ ବି ଯାଇକିନି ଅଜା ଘରେ ଛାଡି ଦେଇଚୁ ଅଜା ଘରେ ଯାଇକି ପଡୁଛି। କାଲି ଆଉ କଉଠୁ ହଲି ପାରୁନି ସେଠୁ।
ହଁ ସେଥିପାଇଁ ସେଇଠୁ ଛାଡିଦେଲାଠୁ ତାପରେ ସେଠୁବି ତାରେ ତକ୍ଷ୍ୟ ଶିଳାରେ ରେ ପଢଡୁଥିଲା ନା ତାଙ୍କର ମାନେ କଣ କହିଲ ସବୁବେଳେ ପ୍ରାର୍ଥନା ପ୍ରାର୍ଥନା ପୂଜା ପାଠ ଏଇଗୁଡାକ ସବୁବେଳେ ତାଙ୍କର ଛୋଟ ଛୋଟବେଳୁ ଶିଖାହଉଥିଲା। ଘରକୁ ଆସିବ ମାନେ କେହି ଆମେ ଉଠି ନଥିବୁ। ସେ ଆଗରେ ଉଠି ପଡିଥିବ ଉଠି ଯାଇ ଫୁଲ ତୋଳିବ। ତାପରେ ଠାକୁର ଆସିକି କହିବ ମୁଁ ପୂଜା କରିବି କେହି ପୂଜା କରିବନି ଏମିତିଆ ଥିଲା ବେଳେ ଛୋଟ ଟଳେ
ଯାହାହଉ।
ହଁ ମାନେ ଗୋଟେ ଅଭ୍ୟାସ ହେଇଯାଇଥିଲା ନା ସେଇଭଳିଆ ପରିବେଶରେ ରହି ରହିକା।
ହଁ।
ହୁଁ ସବୁବେଳେ ଆଉ ତାଙ୍କର ବି ବହି ଦିଅନ୍ତି ନା ସବୁ ମାନେ ଶ୍ଳୋକ ଫ୍ଲୋକ ଯୋଉ ଥିବ ସଂସ୍କୃତର ସବୁ ଦିଅନ୍ତି। ସେଗୁଡା ସେମିତି ପୂଜା କରିବ ଆସିକି ସେ ତାର ଶ୍ଲୋକ ନିଜେ ପଢିବ ପୁରା ଏତେ ଛୋଟ ଥିଲା ବଢିଆ ଲାଗେ। ମାନେ ଆମ ଭାବୁଥିଲୁ ଯାହା ହଉ ଛୋଟଟା ଅଛି ହେଲେ ବି ଆମେ ଯେତିକି ଶିଖିନୁ ସିଏ ସେତିକି ଶିଖିଗଲାଣି।
ଆଉ ଅବିକା?
ଏବେ ଏତେ ପଢାପଢି କରୁନି ଏ ଶ୍ଳୋକ ବ୍ଲୋକ ଆଉ ଏବେ ତ ବଡ ହେଇଗଲା ଆଉ କଣ।
ହଁ ମୋବାଇଲ ଧରିଥିବେ ପୁଅ ଯଦି।
ନାଇଁ ନାଇଁ କଲେଜରେ ଆଲାଉ ନାଇଁ ଫୋନ। ଏଇ ଘରେ ଆସିଲେ କେତେବେଳେ ବୋଉ ଫୋନଟା ଧରେ ଟିକେ ଏଇ ଘରେ।
ହୁଁ।
କେତେ ଦିନ ପାଞ୍ଚ ଛଅ ଦିନ ଆସିଲା ଯଦି ହଁ ଟିକେ ପଢାପଢି କଲା କେତେବେଳୁ ଗେମ୍ ଫେମ୍ ଟିକେ ଖେଳି ଦଉଛି ଖେଳି ଦଉଛି ଏମତି ଆଉ।
ହୁଁ ହୁଁ।
ସେଇ ଟାଇମ ରେ ସେଇ ସେଇଭଳିଆ ଥିଲା ନା। ତାଙ୍କ ସ୍କୁଲରେ ସେମିତି ହଉଥିଲା ସବୁ ସେମିତି ଥିଲା ଆଉ। ତାପରେ ଏବେ କଲେଜ ଗଲା ଏଳକୁ ପୁଣି ଏବେ ତ ଆଉ କିଛି ନଥିବ ପ୍ରାର୍ଥନା ପ୍ରାର୍ଥନା ହଉନଥିବ। ଟିକେ କମିଗଲା ହେଇଥିପାଇଁ ଆଉ।
ହୁଁ।
ପ୍ଲସଟୁ ରେ ସରିଲେ ପୁଣି ତାର ଫୋନ ନବ ଆଉ। ଏବେ ପ୍ଲସ ଟୁ ଯାଏ ତ ଫୋନ ଆଲାଉ ନାହିଁ ଆଉ।
ତମ ଆଡ଼େ ମକର ଯାତ୍ରା ଯାଆନ୍ତି? ମକର ଦେଖିିଯାନ୍ତି ମକର!
ମକର ମକର ବସିଯାଆନ୍ତି ନା କଣ କହୁଛ? ଏଇ ଯୋଉ ଯାତ୍ରା ଯାତ୍ରା ଓ ହଁ ହଁ ହୁଏ ହୁଏ। ହୁଏ ହୁଏ ଆମ ଗାଁରେ ଆମ ଗାଁରେ ହୁଏନି ଆମ ପାଖ ଗାଁରେ ଗୋଟେ ହୁଏ ଆମେ ଯାଉ ସବୁବେଳେ ବୁଲି।
ଓ ହୋ ସେ କେମିତି କଣ ହୁଏ ଯେ?
ଏଇତ ପୂଜା ଫୁଜା ଯେତେବେଳେ ହୁଏ ମୁଁ ଏତେ ଦେଖିଯାଏନି। କିନ୍ତୁ ଏମିତି ଯୋଉ ମେଳା ବେଳା ଟାଇପ ର ପଡେ ସେଇ ଯାଇକି ଖାଲି ବୁଲିକି ପଳେଇ ଆସେ।
ହଁ କିଣାକୁୁଣି କର ତାପରେ ନା।
ହଁ ସେଇଠୁ। ସେମିତି ଖାଲି ଯାଇକି ବୁଲିକି ପଳେଇ ଆସେ ଆଉ ଏତେ ମାନେ ପୂଜା ଫୁଜା ହେଲା ବେଳୁ ମୁଁ ଏତେ ଯାଏନି।
ହଁ ହଁ।
କେତେବେଳେ ବାପାଙ୍କ ସହିତ ଯାଏ ଖାଲି ବୁଲିକି ପଳେଇ ଆସେ। ସେଇ ମକର ଯାତ୍ରା ଏଇ ଯୋଉ ଚାଲନ୍ତି ଯୋଉ ନିଆଁ ଫିଆଁରେ ଯୋଉ ଚାଲନ୍ତି ସେଇଟା ସେଇ ସେଇଦିନ ତ? ନା ଅଲଗା ହେଟା ଗୋଟେ।
ସେଟା ବା ଜାନୁଆରୀ ମାସରେ ପଡେ। ଯୋଉ କଣ?
ଥାଏ ନିଆଁ ଏମିତି ଥାଏ। ଜେବେ ପରା ଚାଲିକି ଯାଆନ୍ତି ଯେ ମାନସିକ ସେ ଯୋଉ ମାନସିକ କ? ଥିବେ ଏମିତି ଚାଲିଯାଆନ୍ତି।
ସେଟା ହଉଛି ଓଡ଼ିଆ ନବବର୍ଷ ପଣା ସଂକ୍ରାନ୍ତି ଆ ଆଉ ସେଇଟାରେ କଣ କୁହନ୍ତି ଝାମୁ ଚାଲନ୍ତି ଝାମୁ।
ଓହୋ ହଁ ତ ଏଟାରେ ଏଇଟା କଣ ହୁଏ ଆଉ।
ଏଇଟା ମକର ସଂକ୍ରାନ୍ତିଟା ଜାନୁଆରୀ ମାସରେ ହେଟା ରହିଥାଏ। କୋଉଥି ପାଇଁ ଗୋଟେ ମୁଁ ଏ ତ ଜାଣିନି ଏତେ ବି ଠିକ ସେ ଦେଖି ତ ଯାଇନି ଜାଣି କଣ। ମୁଁ ଆଗେ ଶୁଣିକି ସାଙ୍ଗ କରିବାଙ୍କ କଣ ହଁ ଭଲ ହେଇଥିବ ଯାଇନି ଦେଖିବାକୁ।
ହଁ ବାହାରେ ତ ଅଛ ଆଉ।
ପୁଅ ସାଇନ୍ସ ନେଇଛନ୍ତି ନା ଆର୍ଟସରେ
ପୁଅର ସାଇନ୍ସ ହଁ।
ହୁଁ ଆମ ପୁଅବି ସାଇନ୍ସ ନେଇଛି।
ହଁ ସେ କଣ ପଡୁଛି ପ୍ଲସ ଟୁ!
ହଁ ଏଇଟା ସେକେଣ୍ଡ ଇଅର୍ ତାର ସରିବା ଆଉ।
ସେ ଭୁବନେଶ୍ୱରରେ।
ନା ସେ ଅଜା ଘର ଆଡେ ଅଜା ଅନୁଗୁଲୁ ଆଡେ।
ଆଚ୍ଛା ଆଚ୍ଛା। ଆଉ ମୋ ଭାଇ ପଢୁଛି କଟକ ରେ ଆଉ କଟକ ନୁହେଁତ ସେ ଟାଙ୍ଗି ତ ଜାଣିଥିବ।
ହଁ ହଁ ମୋ ଶାଙ୍ଗ ଘର ସିଆଡେ।
ହଁ ହଁ ମୋର ବି ଗୋଟେ ସାଙ୍ଗ ଟେ ଅଛି ସେଇଠି।
ହଁ ହ। ଗୋଟେ କମ୍ପାନୀଟେ ନାଇଁ ସିଆଡେ କମ୍ପାନୀରେ ଗୋଟେ ଇଏଟେ ଅଛି ବଡ ସେଇ ସାଇଟ୍ ପଟେ ମୋ ସାଙ୍ଗ ଘର।
ହଁ ହଁ ହଁ।
ଯାଇଛି କିନ୍ତୁ ଏତେ ମନେ ନାହିଁ ମୋର ହଁ ଗାଡିରେ ଯାଉ ଗାଡିରେ ଆସୁ କିଏ ଦେଖୁଛି ଏତେ।
ହଁ। ଯା ଆଉ କେବେ ଆସିଥିଲ ମାମୁଁ ଘରକୁ। ନାଁ କଣ କଣ କହିଲ? ମୁଁ କହିଲି ମାମୁଁରୁ କେବେ ଆସିଥିଲ ନା ଲାସ
ନାଁ ନାଁ ମାମୁଁ ଘରକୁ ବି ଯାଉନି କୁଆଡେ ଯାଉନି।
ହୁଁ ହୁଁ।
ଯିବି ଆଉ ଭାବୁଛି ଯିବି ବୋଲି କିନ୍ତୁ ଯିବା ଟାଇମରେ ମୁଁ ଯ ଆଉ ଯାଇପାରନି ମୁଁ ନାଁ ଯଦି ଆଜି ଯିବି ମୁଁ ପିଲାମାନଙ୍କ ସହିତ ମିଶିନି ଖାଲି ଛୋଟ ଛୁଆଙ୍କ ସହିତ ବେଶୀ ମିସେନା। ଆମ ମାମୁଁ ର ପୁଅ ଝିଅ କେତେ ଛୋଟ ଛୋଟ ଅଛନ୍ତି? କାଳେ ବୁଲି ବୁଲା ଯିବନି କହିଁ ନା ଯିବିନି ଆଗ ପାଠ ଟା ସରୁ ତାପରେ ଯିବି ରହି ତ ସେମାନଙ୍କର ପା ଖିରୀ ଆଗରୁ ଏମିତି ହୁଏ।
ହଁ।
କୁହନ୍ତି ଫ୍ୟାମିଲି ମେମ୍ବରଙ୍କ ସହିତ କହିଲେ ଏଜଏ ଭଲ କି କଣ ମୁଁ କିନ୍ତ୍ ନାଇଁ ଏମିତି ରହିଛି। ବାହାର ବହିଗଲେ ମୁଁ
ହୁଁ ହୁଁ।
ଖୁସି ଲାଗିବ ଦେଖିବା ମୁଁ କେବେ ଯିବି ମୋ ସାନ ମାମୁଁ ଅଛନ୍ତି ଇଆଡେ। ତାଙ୍କ ମ୍ୟାରେଜ୍ ଟାଇମ୍ ରେ ହବ ଯଦି ଯିବି ଆଉ।
ହଁ ଆଉ ମୋର ତ ମାମୁଁ ଘର ପୁରା ପାଖରେ ଆ ପୁରା ପାଖରେ ମାନେ ଗୋଟେ ଗାଁରେ ହିଁ। ଏଇ ତିନି ଚାରିଟା ଘର ଛାଡିକି ମାମୁ ଘର, ତ ଯେତେବେଳୁ ମନେ ହେଲା ଯିବ ଗୋଟେ ଗୋଟେ ସେ ଦିନ ତ ପୁରା ସବୁଦିନ ହିଁ ଯାଉଛି ଭାରି, କିଛି କାମ ଥିଲେ ଏବେ ପରୀକ୍ଷା କର ପଢାପଢି ବୋଲି ଯାଇପାରୁନି, ନହେଲେ ନାଇଁ କିଏ ଯେତେବେଳେ ହଁ। ହଁ ସାଙ୍ଗେ ସାଙ୍ଗେ ତାଙ୍କର କେତେବେଳେ ଦରକାର ହେଲା ମାଗିଦେଲେ ଆମ କେତେବେଳେ କଲ୍ କରିକି ମାଗିଦେଲେ ଅଧା ବାଟକୁ ପୁରା ଯଦି ନ ଛୁଆ ଅଧା ଟୁ ଗଲ ହାରି ଆଣିଲ ହାରି, କି ତାଙ୍କର କଣ ଗୋଟେ ସ୍ପେଶାଲ କିଛି ଗୋଟେ ହେଲା କ ଖାଇବା ଖାଇବା ପଠେଇଦେବେ, ଆମର ସେମିତି ଖାଇବା ବା କଣ ସ୍ପେଶାଲ ହେଲେ ପଠା ହେଲା ପ ଟିକ ମିଶି ରହିଲ ଆଉ। କିଛି ମାନେ ପୁରା ଆଉ କିଛି ଲାଗୁନି ପୁରା ପାଖ ପାଖରେ ନା କିଛି ଲାଗୁନି ଭଲ ଲାଗୁଛି। ହଁ ଏଇ ହଁ। ନା ମାଉସୀ ଘର ଟା ଆମର ଦୂରରେ ହବ ମାମୁ ଘର ଟା ପୁରା ପାଖ ହେଇଯାଉଛି ତିନି ଚାରିଟା ଘର ଛାଡି ତ କିଛି ନାହିଁ। ପ୍ରୋବ୍ଲେମ ନାହିଁ ଆଉ ଯେତେବେଳେ ମାମୁ ଘର ଯେତେବେଳେ ତାଙ୍କ ଛୁଆ ଘା ବାହାରେ ଅଛନ୍ତି ଯେତେବେଳେ ଆସିବେ ତାଙ୍କେ ସାଙ୍ଗ ଦେଇ ମାନେ ମୋ ବୋଉ କୁ ପୁରା ପିଇସି ଗଲେ ଆଉ ଛାଡିବେନି ସମସ୍ତେ ଯେ ଯେତିକ ଛୁଆ ସମସ୍ତେ ଆଉ ମୋ ପଛରେ ବି ସେମିତି
ଭଲ।
ଟିକି ତ ମତେ ଜମାରୁ ବସେଇ ଦେେବେନି ବସା ଉଟା ଶୁଆ କିଛି କରାଇଦେବେନି ପଛରେ ସେମିତି ବୁଲୁଥିବେ।
ଭଲ ମତେ ମଜା ଲାଗେ ଛୁଆ ରାଙ୍କୁ ଦେଖିରେ
ଆଉ କଣ ହ ବଢିଆ ଲାଗେ।
ଆ ମାଉସୀ ଘର ଆଙ୍ଗୁ ଯାଇକି କେତେ ଦିନ ରହିଯାଅ?
ନା ମାଉସୀ ତ ରହୁଛନ୍ତି ଦିଲ୍ଲୀରେ ତ ତାଙ୍କ ଗାଁ ତାଙ୍କୁ ମୁଁ ଏତେ ଯାଇନି ଛୋଟବେେଳେ କେବେ କଣ ଯାଇଥିଲି ଦି ତିନିର୍ଷ ହେଇଥିଲେ ମୋର ସେଗୁଡାକ ମନେ ନାହିଁ। ଆଉ ସେ ତ ଦିଲ୍ଲୀରେ ରହି ଯାଉଚି। ଆଛନ୍ତି ଯେତେବେଳେ ଆସୁଛନ୍ତି ଗାଁକୁ ତ ଆସିକି ଏଇଠି ରହୁଛନ୍ତି ମାମୁଁ ଘରେ ରହୁଛନ୍ତି। କି ତାଙ୍କ ଘରୁ ଯେତେବେଳେ ଯାଉଛନ୍ତି ଛାଡ କିନ୍ତୁ ଯେତେ ଥର ଓଡିଶା ଆସୁଛନ୍ତି ମାମୁଁ ଘରେ ରହୁଛନ୍ତି। ତ ମାମୁଁ ଘର ତ ପାଖରେ ମାମଁ ଘର ଆମ ଘର ମିଶିକି ଏମିତି ରହିଯାଉଛନ୍ତି। ଆଉ ସେଥିପାଇଁ ତାଙ୍କ ତାଙ୍କ ଗାଁକୁ ମୁଁ ଏତେ ଯାଇନି, କିନ୍ତୁ ଦିଲ୍ଲୀ ସେମିତି ଯାଏ ମଝିରେ ମଝିରେ ରହି ରୁହାକି ଆସେ। ଏତେ ଆଉ, ତାଙ୍କ ଗାଁକୁ କିନ୍ତୁ ମୁଁ ଏତେ ଯାଇନି ଆଉ।
ହଁ ହଁ।
ସେ ତ ରହୁନାହାଁନ୍ତି ମୁଁ ଆଉ କଣ ଯିବି।
ହୁଁ।
ହୁଁ।
ତାଙ୍କ ପୁଅ ଝିଅ ପୁଣି କେତେ?
ତାଙ୍କର ତିନି ଜଣ ଝିଅ ଆଉ ପୁଅ ଜଣେ ଆଉ।
ହ ହ
ହୁଁ।
ମୋ ମାଉସୀଙ୍କର ଛୋଟ ଛୁଆଟେ ମାନେ ଝିଅ ଟେ ଗୋଟେ ପୁଅଟେ ମୁଁ ଗଲେ ପୁରା ମାସେ ରହିବି। ସେଇ ଛୁଟି ନିଏନି ଏତେ।
ଓହୋ।
ମୁଁ ଜାଣିଛି ମୋ ମାଉସୀ ଘରେ ହିଁ ମୁଁ ଠାକେ ନାଁ ତ ସେଇଥିପାଇଁ ମୁଁ କହେ ନା ଟୋଟାଲି ଗାଁ କଥା ଭାବିବିନି ମୁଁ ମାଉସୀ ପାଖକୁ ପଳେଇବି ଯଦି ଯା ମାସେ ପୁରାପୁରି।
ହଁ ଯୋଉଠି ରହିଗଲଣି ସେଇଠି ଭଲ ଲାଗିବ ରହିବାକୁ ଆଉ।
ହୁଁ। ସବୁଦିନ ଭିଡ଼ିଓ କଲ୍ ରେ କଥା ହୋଉ କିନ୍ତୁ ଆଉ ଯଦି ଗୋଟେ ଅଭ୍ୟାସ ହେଇଯିବ ୟା ତ ଛାଡିଦେବି ନା ପାଠ ଯୋଉଟା କି ପାଠ ନଷ୍ଟ ହବ ନା ପଇସା ପତ୍ର ଦେଇକି ପଢୋଉଛନ୍ତି।
ହଁ ବା। ସେଇୟା ଆଉ। ହୋଉ ରଖ ପରେ କେବେ କଥା ହବା ଆଉ।
ହଉ ହଉ। ଡାକି ଦେବି ଆଉ।
ହଁ ହଁ।
ହଉ ରଖୁଛି।
ହଁ।